ହ୍ୟାଲୋ ହ୍ୟାଲୋ
ହୁଁ
ହ୍ୟାଲୋ ହେଲୋ
ଲୋ -
ଭଲ ଅଛ।
ଭଲ ଅଛ ତମେ?
ହଁ ବି
ହ୍ୟାଲୋ।
ହ୍ୟାଲୋ।
ହୁଁ ବା
ହଁ ହାଲୋ।
ହ୍ୟାଲୋ ଆଉ ସବୁ ଭଲ ତ?
ହଁ ଭଲ। ତମର?
ହଁ ଭଲ ଅଟେ। ଏପଟେ ତ ରୋଷେଇ ହେଇଚି ଟିକେ ଲେଟ୍ ହୋଉଚି। ଆମର ଟିକେ ରୋଷେଇରେ ଟିକେ ବ୍ୟସ୍ତ ରହିଯାଇଥିଲି। ଆଉ। ଆଉ କଣ ଖବର କୁହ? ହ୍ୟାଲୋ।
ହୁଁ।
ରୋଷେଇରେ ଟିକେ ବ୍ୟସ୍ତ ରହିଯାଇଥିଲି କୋହୁଚେଁ।
ହୁଁ ହଁ ଏବେ ମୁଁ ତରକାରୀଟା କରିଦେଲି। ଆହୁରି ଜହ୍ନି ଆହୁରି ଆଳୁ କରିଚି। ହଁ ରେ କିଛି କରିନୁ ରୁଟି। କରିଦେଇଛୁ ସେତିି। କି ତାପରେ ଘରୁକୁ ଆମର ଆ ଥିଲେ ତ ସେଥିପାଇଁ ଆଉ କିଛି କରିହଲାନି ଆଉ ଅଛ ଏତିକି ତ କରିକି ଖାଇଦେବା କଥା ଆଉ କଣ। ହଁ ଆସିଥିଲେେ ବାବା ଆସିଥିଲେେ ଆଉ ତମର କେମତି? କଣ କୁହ ଘରେ ସବୁ? ଘରେ ସବୁ କଣ କରୁଛନ୍ତି? ଘରେ ସବୁ କଣ କରୁଛନ୍ତି? ତମର ଘରେ ସବୁ କଣ କରୁଛନ୍ତି କହୁ ଅଛି।
କଣ କରିବେ ସମସ୍ତେ ଶୋଇବା ପାଇଁ ରେଡି ହଉଛନ୍ତି ଆଉ କଣ
କଣ ପାଇଁ ଶୋଇବା ପାଇଁ। ଓ ଶୋଇ ପଡ଼ିବ। ଗରମ ହଉଛି ନା ନାଇ ଏବେ।
ହଉଛନ୍ତି ଟିକେ ଟିକେ ବର୍ଷା ଏ ହଉଛି ଟିକେ ଥଣ୍ଡା ଲାଗୁଛି ଆଉ
ଟିକେ ଟିକେ ହଉଛି ନା ଜୋର କି ହଉଛି। ହାଲୋ ହାଲୋ। ହାଲୋ।
ତମେ ତ ଏବେ ଖାଇବନି ରୋଷେଇ ସରିଲା।
ରୋସେଇ ସରିନି, ଏବେ ଷ୍ଟାର୍ଟ କରିଛି ଏବେ ରୋସେଇ, ରୋସେଇ ସରିନି ସରି ନଉଟ। ହେଇଛି ହଁ କେତେ ସମୟ। ଘଣ୍ଟାଟେ ଭିତରେ ସବୁ ହେଇଯିବ ଏମିତିରେ ବି ତ ଆମେ ଲେଟ ରେ ଖାଉଛୁ ନା ସେଥିଲାଗି। ତମେ ଏତେ ଶୀଘ୍ର ଖାଇଦଉଛ ଶୀଘ୍ର ଶୋଇପଡୁଛ ସକାଳୁ ବି ଶୀଘ୍ର ଉଠି ପଡୁଥିବ ନେଇକି ସକାଳୁ କେତେଟା ବେଳେ ଉଠ ଉଠୁଛ।
ଯାାତ୍ରା ବର୍ଷ ହେ କରଡନା କିି।
ହଁ ଗ୍ୟାସରେ ତମେ
ସମ ନ। ହାଲୋ। ଠିକ ଅଛି କରୁଥାଅ ଆମେ ଦିଟା ଯାାଇ କରୁଛୁ ପରା
ହଁ ହୋ ହଁ ସେଇଟା ବି ଭଲ ଗ୍ୟାସରେ ଖାଲି ରୋଷେଇ କଲେ ଗ୍ୟାସ ଶୀଘ୍ର ସରିଯିବ ଆଉ ଇଏରେ ରୋଷେଇ କଲେ ଟିକେ ଯାହାଲେ ଗ୍ୟାସ୍ ବଞ୍ଚିଯିବ ନା ଏବେ ତ କେମିତି ଗ୍ୟାସ୍ ଅସୁବିଧା ଏବେ କେମିତି ଗ୍ୟାସ୍ ଅସୁବିଧା ହେଇଛି ଗ୍ୟାସ ବି ମିଳୁନି ବହୁତ ଲେଖା ପଇସା କରୁଛନ୍ତି ବେଶୀ ପଇସା କହୁଛନ୍ତି ଗ୍ୟାସ୍ କିଣି ବି ହଉନାହିଁ
ହ।
ନେଇକି ବାହାରେ କାଠ ବାଠ ମିଳୁନି ବାଧ୍ୟ ଗ୍ୟାସ୍ ରୋଷେଇ କରିବା ପାଇଁ ଯେତେ ପଇସ ତା ହେଲେ ବି ଲୋକମାନେ ରାନ୍ଧିବାଟା ରାନ୍ଧିବେ ହିଁ।
ହୁଁ। ସେଥିଟି ଗ୍ୟାସ୍ କ୍ ଆଇଗ୍ ଏ ଚଲିକା ଯାଏଁ।
କଣ?
ନାଇଁ ସେଠେ କାଠ କୁଆଡୁ ପାଇବେ ଯେ ଚୁଲି କଲ୍
ହଁ ପରା ଆଉ କାଠ ଆଉ ଗୋଟେ ଜାଗା ବି କେଉଁଠେ ଯେ ରୋଷେଇ କରିବା ପାଇଁ।
ହଁ ଭଡାରେ ରୋହୁଚ ବଧେ ନାଇଁ କି?
ହଁ ପରା ଭଡ଼ା। ସେଟା ରୋଷେଇ ଜାଗା ବି ନାହିଁ ଗ୍ୟାସ ଯାହା ରୋଷେଇ କରିବୁ ସେତିକି ଏକା ଆଉ କଣ।
ହୁଁ।
ରୋଷେଇ କରିବା ଆଉ କଣ କରିବା ସେମିତି ରୋଷେଇ କରି ଦବା କଥା।
ହୁଁ।
ଦେଖା ଲା
ଗରମ ହୋଉଚି ନା ଥଣ୍ଡା ଲାଗୁଚି ସେଠି?
ଉଁ?
ଗରମ ଭାତ
ଥଣ୍ଡା ବର୍ଷା ହୋଇଚି ଟିକେ ଥଣ୍ଡା ହୋଉଚି ହେଲେ ଗରମ ହୋଉଛି।
ହୁଁ।
ଲୋ।
ହାଲୋ। ତମକୁ ସବୁ ରୋଷେଇ ଆଉଥିବ ତ?
କୁହ? କଣ ଅଛି ଏକା ସବୁ ରୁଷେଇକ କିଛି ଆସେନି ମତେ। କଣ ରୋଷେଇ ଆସିବ ଯେ ଚିକେନ ଆସୁନି ମତେ ବାକି ମତେ ଯଦି ଶିଖେଇଦେଲେ ମୁଁ କରିଦେଇ ପାରିବି ମତେ ତରକାରୀ ଫରକାରୀ ସବୁ ଆସେ କିନ୍ତୁ ଚିକେନ ଫିକେନ ଟିକେ ଏତେ ହବନି କିନ୍ତୁ କରିଦେଇ ପାରିବି ମତେ ଲାଗୁଚି। ତମକୁ ଆସେ କି?
ନାଇଁ ମତେ କିଛି ବି ଆସନି।
କଣ ଆସୁଚି ତାହେଲେ ଖାଇବା?
ମତେ ଖାଲି ଚା ବନେଇ ଆସଚି।
କି ଖୁସି ନାହିଁ ମୁଁ ଭାତ ଡାଲି ଭଜା ମୁଁ କରି ଦେଇପାରିବି। ବାକି ମୋର ଟିକେ ଆଇଁଶ ଦିନ ଚବନି ନହେଲେ ମୁଁ ଏମିତି ସାଧାରେ ପ୍ରାୟ ସବୁ ମୁଁ କରିଦେବି। ଇ ମା ତମେ ଏବେ କିଛି ଜାଣିନ। କେବେ ଜାଣିବ ବାହା ହେଲେ କଣ କରିବ।
କିଛି ନାଇଁ କଣ କରିବି।
କିଛିୁ କ
ତା ହୁଁ।
ପଚି ସେ ଏ ଝିଅ ଯିବୁ? ସିଆଡେ।
ରହୁ। ଯାହାନେବୁ କହିଦେ ଜାକରି।
ବାକି।
ହ୍ୟାଲୋ। ଆମର କନଭରସେସନ ଚାଲିଛି ଝିଅ ଏଟା କ ଏ ଦେଖୁନ କି? ମୋଁ ଠାରେ ପୂରା ଦେଖ।
ସର୍ବେଲାଜ
ଆଉ କଣ କରିବ ଏବେ କୁହ? ସିରିଏଲ ଦେଖୁଛ କି? ହ୍ୟାଲୋ ସିରିଏଲ ଦେଖୁଚ କି ତମେ? ସିରିଏଲ ଦେଖୁଚ କି ତମେ?
ହାଲୋ।
ସିରିଏଲ ଦେଖୁଚ କି? ସିରିଏଲ ଦେଖୁଚ କି ନାହିଁ? ହାଲୋ। ସିରିଏଲ ଦେଖୁ
ନାଁ ବେକାର ଜିନିଷ
ଉଁ? ହାଲୋ।
ଲୋକ ମାନେ ସିରିୟଲ ଦେଖି ଦେଖି ବାୟା ହେଇଯାଉାଛନ୍ତି ସବୁ।
ତମେ ବାଇଆ ହେଇଯାଉଛ? ନିଦ ଲାଗୁନି?
ହାଲୋ। ଦେଖୁଛି।
କଣ? କଣ କହିଲ? କଣ କୋହୁଚ? କଣ କୋହୁଚ? ସିରିଏଲ
ହାଲୋ।
ସିରିଏ ସିରିଏଲ୍ ଦେଖ?
ତମେ ରିଅଲ୍ ଦେଖୁଛ କି? ତମେ ଦେଖୁଛ? ତମେ ଦେଖୁଛ କି ନାଇଁ?
ନାଇଁ। ନାଇଁ ମୁଁ ଦେଖୁନି ସିରିଏଲ ମତେ କିଛି ଇଚ୍ଛା ନାହିଁ। ସିରିଲ ମତେ ଯୋଉ ଘର ଭଙ୍ଗା ସିରିଏଲ ଯାକ ଇଚ୍ଛା ନାହିଁ। ନର୍ମାଲ୍ସିରିଏଲ୍ ରେ କୃଷ୍ଣ ତାକୁ କଣ ଗୋଟେ ଭଲ ଜିନିଷ ଦେଖୁ ସେଇ ଟି ରୁ ଗୋଟେ କଣ ଦେଖଉଛି ମୁଣ୍ଡ ଖରାପ ହେଇଯାଉଛି ସେଇଠି ସେଥିପାଇଁ ହିଁ ଇଛା ହଉନି ମତେ ସିରିଏଲ ଦେଖବା ପାଇଁ ହଉ ରହୁଛି ଟା ଟା।
ହୁଁ।